କଥା ଶୁଣା ଯାଉଚି? ହ୍ୟାଲୋ।
ଆପଣିୟର
ହଁ ହଁ ଶୁଣିପାରୁଚି।
ଶୁଣିପାରୁଛନ୍ତି ଆପଣ?
ହଁ ଶୁଣି ପାରୁଛି କୁହ? ହ୍ୟାଲୋ। ହଁ ଶୁଣିପାରୁଛି।
ଆପଣ
ହଁ ହଁ ଭଲ ଅଛି ଆଉ ଆପଣ ଭଲ ଅଛନ୍ତି?
ହଁ ମୁଁ ବି ଭଲ ଅଛି। ଆଉ ଆପଣଙ୍କ ଦେହ ପା କେମିତି ଅଛି?
ହଁ ଦେହ ଭଲ ଅଛି। ଆଉ ଘରେ ସମସ୍ତଙ୍କର ସ୍ଵାସ୍ଥ୍ୟ ଭଲ ଅଛି ତ?
ହଁ ହଁ ଘରେ ସମସ୍ତଙ୍କ ସବୁ ଭଲ ଅଛି।
ଆଉ ଆପଣଙ୍କର ଘରେ ଆଜି କଣ ରୋଷେଇ ହେଇଥିଲା?
ଆମର ଘରେ ଆଜି ହେଇଥିଲା ଭାତ ଏଇ ଡାଲ୍ମା। ଖଟା ଏଇସବୁ ହେଇଥିଲା ବଢି ଚୁରା। ଆମ୍ବ ଏମତି।
କି ଖଟା ହେଇଥିଲା?
ଏଇଟା ହେଇଥିଲା ଆ ଆମର ଯେ ଆମ୍ବ ଖଟା।
ଆମ୍ବ ଖଟା ହେଇଥିଲା।
ଯୋଉ ବଜାର ଯୋଉ ହାଟରେ ଆମର ମିଳୁନି କି ଯୋଉ ମାନେ ଗୋଟେ ଲେଙ୍ଗିଡି ଆମ୍ବ ମିଳୁନି କି ସେଇଟା ଆଣିକି ତାକୁ ଏମିତି କାଟିକି ମାନେ ଖଟା କରିବା ପାଇଁ ଭୁସଙ୍ଗ ପତ୍ର ପକେଇବ କି ଫୁଟଣ ପକେଇବ ତାପରେ ସେଇଟାକୁ
ମତେ ବହୁତ୍ ଭଲ ଲାଗେ।
ଖଟା କରିବ ଚିନି କି ଗୁଡ ଦେଇକି ଖଟା କରିକି ତାପରେ ମେଥି ଗୁଣ୍ଡ ଦବ।
ଆମ୍ବ ଖଟା ଦେଖିଲି ତ ଜିଭରୁ ଲାଳ ଗଡି ଆସିବ।
ହଁ।
ଆଉ କୁହନ୍ତୁ?
ଆଉ କୁଆଡେ ଯାଇଚନ୍ତି ବୁଲାବୁଲି କରିଆକୁ?
ନାଇଁ ବୁଲାବୁଲି କରିଆକୁ ଯାଇନି ଏଇଟି ଛୋଟ ଛୁଆ ସବୁ ଖେଳୁଚନ୍ତି। ଚକ ଯୋଉ ତାଳ ଖାଇଛନ୍ତି ଆପଣ ତାଳ?
ହଁ ତାଳଟା
ସେଇ ଯୋଉ ତାଳ ଖାଇସାଇଲା ପରେ ତା ଧେରେ ଏମିତି କଣି ଯୋଉ ବାଉଁଶ କଣି ଗେଞ୍ଜିକି ସେୟାକୁ ଯୋଉ ଚ କ କରି ଛୁଆ ଗଡ଼ାନ୍ତି
ହଁ ହଁ ଚୋ ହଁ ଆମେ ବି ସେଇଟା
ଏଠି ଛୁଆ ଆଉ ଜୋରେ ଏଠି ବହୁତ ଜୋରେ ପବନ ଦଉଛି ଗୁଡି ବି ଉଡଉଛନ୍ତି ପଡିଆରେ। ଛୋଟ ଛୁଆ ମାନେ।
ହଁ ସେଇଟା ବି ଆମେ ଯୋଉ ତାଳ ଖାଇସାରିଲା ପରେ ଯୋଉ ଗୋ ମାନେ କଣି ଏ ମାନେ ଗେଞ୍ଜିକି ସେଇଟା ଗଡାନ୍ତି ଆମେ ବି ସେଇଟା ଛୋଟବେଳେ ସେମିତି ମାନେ ଖେଳୁଥିଲୁ।
ଆଉ-ଆଉ ଚକ୍ରି ବି ଚକ୍ ଚକ୍ରି ବନେଇକି ତାଳପତ୍ର ବଡ଼ା ପତ୍ରରେ ଯୋଉ ଚକ୍ରି ବନେଇକି ଯୋଉ ତାକୁ ଘୁରାନ୍ତି ସେଇଗୁଡାକ ଏଠି ଘୁଡଉଛନ୍ତି ଛୁଆ ଗୁଡାକ।
ହଁ-ହଁ। ସେଇଟା ହଁ ସେଗୁଡା ସବୁ ଆମେ ପିଲା ବେଳେ କରୁଥିଲୁ, ତ ଆଉ ଗୋଟେ କଥା ବି ସେଗୁଡ଼ା ଘଣ୍ଟା ବି ବନେଇକି ମାନେ ନାନ୍ତି ତିଆରି କରିକି।
ସମୟ ଦେଖିବା ପାଇଁ।
ହଁ।
ଛୋଟ ଛୁଆଙ୍କ ଖୁସି ଆଉ। ଆଉ ଆପଣଙ୍କର ଗାଈ ଅଛି?
ହଁ ଗାଈ ଅଛି ଆମର ଦୁଇଟା ଗାଈ ଅଛି। ବି ହଁ।
ଗାଈ ତ କ୍ଷୀର ଦୋଉଥିବେ, ଆପଣଙ୍କର ଛେନା ଘିଅ ସବୁ ଖାଆନ୍ତି ଆପଣ ଛେନା ଘିଅ?
ହଁ ଛେନା ଘିଅ ମାନେ ମାନେ ଦହି ହଁ ସେ ସବୁ ପ୍ରସ୍ତୁତି ହବ ଧର ଏମ୍ତି ଆମର
ପ୍ରସ୍ତୁତି ହୁଏ ସେଟା କେମିତି ପ୍ରସ୍ତୁତି କରାଯାଏ ଘିଅ?
ଘିଅ ଟା ଆମର ଏଇ ଧର ଆମେ କ୍ଷୀର ଦୁଇଁକି ଆଣିଲୁ ଗାଈ ଠାରୁ ମାନେ ଦୁଆଁ ସରିଲା ପରେ ସେଇଟାକୁ ଆମେ ମାନେ ନିଆଁ ଲଗେଇଲୁ ଚୁଲିରେ ବସେଇଲୁ ବସେଇକି ତାପରେ ସେଇଟା ସିଝି ସାରିଲା ପରେ ଗୋଟେ ହାଣ୍ଡିିକି ମାନେ
ଟି ହଣ୍ଡିରେ ବନାଯାଏ ବୋଧେ ଯୋଉ
ହଁ ସେଇଟା ମାନେ ମାଟି ହାଣ୍ଡିରେ
ସେଟା ଘଷି-ଘଷି ରେ ଯୋଉ ଗାଈର ଗୋବରରୁ ଯୋଉ ତିଆରି ହୁଏ ଘଷି ସେଇ ଘଷିରେ ସେଇଟା କରାଯାଏ, ସେଇ ଘଷିକୁ ଶୁ ଖେଇକି ଜାଳ ତିଆରି କରନ୍ତି ସେଇଥିରେ ସେଟା ବନାଯାଏ।
ହଁ ସେଇ ଘଷି ଜଳେଣିରେ ମାନେ ସେଇ ମାନେ କ୍ଷୀରକୁ ମାଟି ହାଣ୍ଡିରେ ବସା ଯାଏ ସେ ପୁରା ମାନେ ଲାଲ୍ ଦେଖା ହୁଏ। ଲାଲ୍ ହେଇ ସାରିଲା ପରେ ସେ ମାନେ ତାକୁ ମାନେ ଦହି କରାଯାଏ, ଦହି ହେଇ ସାରିଲା ପରେ ସେ ଦହି ହିମାନେ ଖୁଆ ହଁ ବସା ଦହି। ହଁ ବସା ଦହି ସେଇଟା ହୁଏ ତାପରେ ମାନେ କୁଆ ସାହାଯ୍ୟରେ ସେଇଟା ବୁଲାଯାଏ। ଦୌଡି ଲଗେଇକି ସେଟା ହାତରେ ବୁଲେଇବେ ବୁଲେଇଲେ ସେ ମାନେ ହଁ ସେଟା ଘାଣ୍ଟି ହେଇକି ତା ଦେହରୁ ଲୁହୁଣୀ ମାନେ ପ୍ରସ୍ତୁତ ହୁଏ।
ଲହୁଣୀ କାଢି ସେ ଲହୁଣୀ ଟା ବସାଯାଏ ବୋଧେ, ଲହୁଣୀରୁ ଘିଅ ତିଆରି ହୁଏ।
ହଁ-ହଁ ଲହୁଣୀ ଟାକୁ କଢା ହବ। ମାନେ ସିଏ ଗୋଟେ ପାତ୍ରରେ ଧର ମାଟି ପାତ୍ରରେ ହଉ କି ଆପଣଙ୍କର ଷ୍ଟିଲ୍ ପାତ୍ରରେ ହଉ ସେଥିରେ ମାନେ କଢା ହେଇକି ପୁଣି ସେ ମାନେ ଆମର ଏଇ ଘଷି ଜାଳେନି ସେଇଥିରେ ପୁଣି ଲାଗିବ। ଲାଗିିକି ସେଥିରେ ବସ ଯିବ।
ଲହୁଣୀ ତ ଶ୍ରୀକୃଷ୍ଣଙ୍କର ପ୍ରିୟ
ହଁ ଭଗବାନଙ୍କର ଶ୍ରୀକୃଷ୍ଣଙ୍କର ତ ଲହୁଣୀ ହିଁ ପ୍ରିୟ ନବଣୀ ସେ ଚୋରି କରୁଥିଲେ ନା ଘର ଘର ବୁଲିକି ଅ
ଆଉ ଆଉ ଘରେ ଯୋଉ ଘିଅ ଟା ତିଆରି କରାଯାଏ ତାର ବାସ୍ନା ତ ପୁରା ମହକୁ ଥାଏ।
ହଁ, ତାର ବାସ୍ନା ପୁରା, ମାନେ ପୁରା ନିଆରା, ମାନେ ଏମିତି ଉ ମାନେ ଦୋକାନ ରୁ କିଣିକି ଆଣିବା ଯୋଉ ଘିଅ ମାନେ ଏମିତି ଭେଜାଲ, ସେ ଏବେ ଯୋଉ ଘିଅ ଗୁଡା ମାନେ ଯୋଉ କୁହନ୍ତିନି ଖାନ୍ତି ଗୁଆଘିଅ, ତା
ଭାତ ସହିତ ବି ଖାଇଲେ, ଥଣ୍ଡା ଜ୍ୱର ବି କିଛି ହୁଏନି।
ହଁ, ଭାତ ସହିତ ଖାଇଲେ, ଥଣ୍ଡା, ଜର, କାଶ ଏସବୁ ଜିନିଷ ବହୁତ ମାନେ, ଉପକାର ମିଳେ ଏଇଥିରୁ।
ଆଉ କୁହନ୍ତୁ? ସାବିତ୍ରୀ ଓଷା ଆସୁଛି। ଆପଣ ସାବିତ୍ରୀ ଓଷା କରନ୍ତି?
ହଁ, ମୋଡ଼ ମାନେ, ସ୍ତ୍ରୀ ଲୋକଙ୍କର ତ ହିଁ ସାବିତ୍ରୀ ଓଷା ଆ ମାନେ ସେଇଟା ଗୋଟେ, ଉଁ ଉଁ ମାନେ ପର୍ବ, ତାପରେ ସେଟା ହିଁ ମାନେ, ସେମତି ସ
ସ୍ଵାମୀଙ୍କ ସୁରକ୍ଷା ପାଇଁ, ହଁ ସତ୍ୟବାନ, ସତ୍ୟବାନ ଥିଲେ ଯୋଉ, ସେଟା ତାଙ୍କର କାହାଣୀ କଣ ଆପଣ ଜାଣିଥିବେ କୁହନ୍ତୁ ଟିକି?
ହଁ, ସ୍ବାମୀଙ୍କ ସୁରକ୍ଷା ପାଇଁ ତ ସେଇଟା କରାଯାଏ, ସବୁ ସ୍ତ୍ରୀ ଲୋକ ତା ପରଠାରୁ
କଣ କାହାଣୀ ଥିଲା ତାର?
ତାର କାହାଣୀ କଣ? ଏମିତି ସତ୍ୟବାନଙ୍କ ଉଁ, ମାନେ ଜୀବ, ସତ୍ୟବାନଙ୍କୁ ମାନେ ମରଣ ମୁଖରୁ ଫେରାଇବା ପାଇଁ ମାନେ, ସାବି ତ୍ରୀ, ମାନେ, ଜମ ସହିତ କେତେ ଥର, କେତେ ବାର ଲଢିକି, ତା କରିଥିଲେ ହଁ, ତାପରେ ବି ସେ ସତ୍ୟବାନଙ୍କ ପ୍ରାଣ ଫେରଇ ପାଇଥି
ସେଥିପାଇଁ ଏଇଟା ସ୍ତ୍ରୀ ମାନେ ସ୍ବାମୀଙ୍କ ପାଇଁ କରନ୍ତି।
ହଁ, ସେଇ ମାନେ, ସେଇ ଦିନ ଠାରୁ ପ୍ରଥା ରହିଲା ଯେ ମାନେ ସ୍ତ୍ରୀ ଲୋକ ସେବେଠାରୁ ସାବିତ୍ରୀ ଓଷା ପାଳନ କଲେ।
ସାବିତ୍ରୀ ଓଷାରେ ତ ବାପ ଘରୁ ଯା ଯାଏ କଣ ଭାର ବୋଲି, ଲୋକ କୁହନ୍ତି କଥା, ଲୋକ କଥା ଅଛି ବି।
ହଁ, ଏଇଟା ମାନେ ଓଡିଆଙ୍କର ଗୋଟେ ପ୍ରଥା, ଯୋଉ ଏମିତି ଚାଲିଚି ମାନେ, ସାବିତ୍ରୀ ଓଷା ରେ, ମାନେ ବାପ ଘରୁ ସବୁ ଫଳ, ମୂଳ, ଶାଢୀ, ଶଙ୍ଖା ସିନ୍ଦୁର ଏମିତି ଗଲେ, ସେ ଯାଇକି ସେଇଟା ପୂଜା କରନ୍ତି।
ହୁଁ ଉଁ।
ପବନ ଦଉଚି ଭଲ, ଏଠି ବାହାରେ ବସିଛୁ ଆମେ ସବୁ। ଛୁଆ ଖେଳୁଛନ୍ତି, ବହୁତ ଭଲ ଲାଗୁଚି।
ହଁ, ଛୁଆ ତ ଖେଳୁଚନ୍ତି, ଏମିତି ଚାରିଟା ବେଳ ହେଲେ ଛୁଆ ହେଇ ଏଠି ବି ଖେଳୁଚନ୍ତି। ଛୋଟବେଳର ସେ ସୃ ସୃତି, ଏବେ ବି ମାନେ ଛୋଟ ଛୁଆଙ୍କୁ ଦେଖିଲେ ମନେ ପଡେ, କୁଆଡେ ଗଲା ଆମର ସେ ଦିନ? ପୁଣି ଫେରି ଆସନ୍ତା କି?
ହୁଁ ଉଁ।
ଆଉ, ମାନେ ଏମତି ତା, ଆପଣଙ୍କୁ ଓଉରାଇତା ଆସେ କି?
ହଁ ହଁ ହଁ, ସେଟା ଖାଇଚି, ସେଟା ବହୁତ ଭଲ ଲାଗେ।
ତାର ମାନେ ପ୍ରଣାଳୀ ଶିଖିଚନ୍ତି କି? କେମିତି ବନାଯାଏ, ବା ତିଆରି କରାଯାଏ?
ହଁ, ଓଉ ଆସିଚି, ଓଉକୁ କାଟିକି ତାକୁ ସିଝା ଯାଏ, ତାକୁ ସି ଶିଝେଇ ସାରିଲା ପରେ, ମେନ୍ ପ୍ରଥମ ତ, ମୁଖ୍ୟତଃ ତାର ଦରକାର ହେଲା ଭୃସଙ୍ଗ ପତ୍ର। ଯୋଉଟା ତାର ସ୍ବାଦ ଆଣିଥାଏ।
ହଁ
ଆଉ ସେଇଟା ସୋରିଷ ବେେଶର ଦେଇ ସେଇଟା ବନାଯାଏ। ସେଇଟାର ସ୍ଵାଦ ପୁରା ବହୁତ ବହୁତ ଭଲ। ଆପଣ କେବେ ଖାଇଛନ୍ତି।
ହଁ ମୁଁ ବନେଇକି ବହୁତର ମାନେ ଯେହେତୁ ବାହାଘର ପରେ ଶାଶୁ ଘରେ ସବୁ ତ ଆମକୁ ମାନେ ର ରୋଷେଇ କରିବାକୁ ମାନେ ତିଆରି କରିବାକୁ ରୋଷେଇ ହିଁ ପଡୁଛି।
ହଁ ମତେ ତ
ବହୁତ ତର ବନେଇକି ବି ମାନେ ତିଆରି କରିକି ନିଜେ ଖାଇଛି ବହୁତ ମାନେ ସ୍ଵାଦ ତାର ବହୁତ ବଢିଆ ମାନେ ଖାଲି ଭାତ ସହିତ ବି ଖାଇ ହେଇଯିବ। ଆଉ ଆପଣଙ୍କ ଆଡେ ସେଣେ ବେଲ ହେଇକି କି?
ହଁ ବେଲ ହେଇଛି।
ହଁ ବେଲ ମାନେ ହେଇଥିଲା ଏଇଟା ପଣା ସଂକ୍ରାନ୍ତିରେ ପା ପାଚିକି ମାନେ
ସଂକ୍ରାନ୍ତିରେ ବି ବନାଯାଏ ବେଲ ପଣା।
ହଁ ସେଇଟା ମାନେ ଓଡିଆ ବି ପଣା ସଂକ୍ରାନ୍ତିର ସେଇଟା ଗୋଟେ ମାନେ ବେଲ ପଣା ହିଁ ପଣା ଟା ହିଁ ମାନେ ଗୋଟେ
ହଁ ସେଟା ସେଟା କେମତି ସେମତି କେମିତି ବନାନ୍ତି ସେଟା କେମିତି
ସେଇଟା ବନାେଇଥକି ଏମତି ଆମର ବେଲ ଆଣିଲ ତାକୁ ଭାଙ୍ଗିଲ। ତାକୁ କୋରିକି ତାକୁ ପାଣିରେ ପକେଇଲ ତାକୁ ମାନେ ତାର ମଞ୍ଜି ସବୁ କାଢ଼ିଲ। କାଢିକି ତାକୁ ମାନେ ଛେନା ଦହି ଆଉ ଚିୀ ଗୋଲାମରିଚ ଗୁଣ୍ଡ। ଏମିତି ସବୁ ପକେଇକି ନଡିଆ କୋରା କରିକିନା। ଆଉ ତାକୁ ମାନେ ପ୍ରସ୍ତୁତ କରିକି ମାନେ ପିଇଲେ। ତାର ମାନେ ସ୍ଵାଦ ବହୁତ ନିଆରା।
ଆଉ ସେଟା ବି ଗୋଟେ ମାନେ ଥାଏ ଯେମିତି ପ୍ରଥା ଟାଇପ ର ବେଲ। ପଣା ସଂକ୍ରାନ୍ତି ରେ ପଣା ହିଁ ହେଇଥାଏ।
ବେଲ ପଣା ସଂକ୍ରାନ୍ତିରେ ମାନେ ବେଲ ନ ପଡ଼ିଲେ ମାନେ ପଣାର କିଛି ମୂଲ୍ୟ ହିଁ ନଥାଏ। ଆଉ ଯେତେ ଭଲ ସେ ମାନେ ଆପ ମାନେ ପଣା କରନ୍ତୁ କି ଦହି ଆଣି ମାନେ ବହୁତ ମାନେ ବଜାର ରୁ ଆଣିକି ଭଲ ଜିନିଷ ପକେଇକି କରାନ ନା କାହିଁକି ଯଦି ବେ ଟିକେ ପଲା ମାନେ ସେ ପଣା ସଂକ୍ରାନ୍ତିରେ ପଣା ର କିଛି ମୂଲ୍ୟ ହିଁ ନଥାଏ। ଏବେ ଆମର ସେଇ ବେଲ ବେଲ ଗୁଡାକ ସବୁ ମାନେ ପଣା ସଂକ୍ରାନ୍ତିରେ ପାଚିକି କିଛି ଧରିଥିଲା ଏବେ ପୁଣି ମାନେ ସାନି ବେଲ ହଁ ପୁଣି ଆରମ୍ଭ ହେଇଗଲାଣି ଛୋଟ ଛୋଟ କୀତନ ବେଲ ହେଲାଣି ହଁ।
ଆଉ କୁହନ୍ତୁ
ଆଉ ଆଉ କଣ କହୁଛନ୍ତି?
ନା ଆଉ କଣ କହିବି?
ହଉ ରଖୁଛି।
ହଁ ହଁ ରୁହନ୍ତୁ ରୁହନ୍ତୁ ନମସ୍କାର ନମସ୍କାର।
ଧନ୍ୟବାଦ।
ହଁ